କଣ କରୁଛ?
କଣ କରିବି କିଛି ନାଇଁ ବସିଛି ତମେ କଣ କରୁଛ?
ମୁ ବି ।
ହଁ।
ଏଇନା ଉଠିକି ବଇଚି ଘରେ।
କଣ ଆଉ କୁହ?
ଭଲ ଅଛ କଣ?
ହଁ। ଭଲ ଅଛି, ତମେ ତମେ?
ଭଲ ଅଛି।
ଜୋର ଚାର ବର୍ଷା ଆସୁଛି ଏତେ ଜୋର ବର୍ଷା ଆସୁଛି ଖାଲି ତ ବା ମୁଣ୍ଡ କାମ କରୁ ବର୍ଷା ଦେଖିକି। । ।
କିଛି ନହିଁ ଭାବୁଛି ଯେ ଆଉ ନେ । ଭାବୁଛି ଚା ବନେଇବି ପିଇବି ।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
ଭାବୁଛି। ଚା ବନେଇକି ପିଇବି ପରା। ବର୍ଷା ହଉଛି।
ହଁ।
ମୁ ଭାବୁଛିି ଚାହା ବନେଇକି ପିଇ ବର୍ଷ ଯାଉଛି କଇଲି।
ହ। ବଢିଆ। ବଢିଆ ଥଣ୍ଡା କୁ ବଢିଆ ବଢିଆ ଥଣ୍ଡା କ ବଢିଆ ନା ହୁଁ। ଜିଉ ଓହୋ ଆଉ କଣ କୁହ? ରଜର ।
। ବୁଲେଇ ଯାଇ ଟିକେ ବୁଲେଇ ଯିବା। ଓହୋ ଆମ ପଟ ରଛ ଆମ ପଟ ରଛ ବହୁତ ବଢିଆ ସେ କରୁଛନ୍ତି ମାନେ କଣ ରଜ ଫାଷ୍ଟ ଦିନ କଣ? ଚିକେନ୍ ଚିକେନ ମାନେ କଣ ଚିକେନ ଭଜି। ଭା ତ । ଡାଲି, ଚିକେନ ତାପରେ ସାରା ଲୋକ ପାମ୍ପଡ଼, ଖିରି ଏ ସବୁ କରୁ ତାପରେ ତାପର ଦିନ କଣ ତାପର ଦିନ ସମସ୍ତ ଖା ଖିଆ ପାଇଁ ସେଥିପାଇଁ ଆମେ ତାପର ଦିନଁ ହୁଁ। ଖାଲି ପିଠା କରାଯାଏ ପୋଡ ପିଠା, କାକେରା, ଅଣ୍ଡା, ତାପରେ ସିଛା ପିଠା, ତାପରେ ଆଉ ବହୁତ ପ୍ରକାର ପିଠା କରପ କଣ ତାପରେ ତାପରେ ସମସ୍ତେ ବହୁତ ବଢିଆ ସଜ ହୁଅ ତି ଛଟର ବର୍ ପିଲା। ଆ। । ବଡ ଝିଆମାନେ ସମସ୍ତଙ୍କୁ ତାପରେ ଯଦି ସଜେଇଥାଉ ତାପରେ ସମସ୍ତେ ମିଶିକି ଦୋଳି ଖେଳୁ ଫଟୋ ଉଥୋଉ ତାପରେ କଣ? ପାନ କରାଯାଇଥାଏ, ସେ ପାନ ଆମେ ଖାଉ, ତା ପରଦିନ ତାପରେ ଦୋଳି ଖେଳୁ, ତାପରେ ପୁଚି ଖେଳୁ, ତାପରେ ମୋ ପିଲାମାନେ କବାଡି ଖେଳନ୍ତି, ତାପରେ ଆମେ ଲୁଡୁ ଖେଳୁ। ହୁଁ। ତାପରେ ବହୁତ ମସ୍ତି କରୁ ଅ ଏମିତି ହିଁ ରଜ ଟା କଟିକେ ଦି ଦିନ ଆଉ। ଆଉ ଗୋଟେ ଦିନ ଲାଷ୍ଟ ତ ସରିଗଲା ଆଉ ତାପ ଦିନ ତ ସେ ବସୁମତୀ ସ୍ନାନ କୁହନ୍ତି ସେଥିପାଇଁ ସମସ୍ତେ ସେ ଲୋ ପୂଜା କରନ୍ତି ଆଉ।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
ହଁ। ସମସ୍ତସ ଲ ।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
ହ। ତା ପୂଜା କରନ୍ତି ତାପରେ ରସ୍ତବାସ ଷ୍ଟାର୍ଟ ହୁଏ। ହପ
ଏ ବାଉୁ
ଝେ ମସ୍ତି କରି ଖେ ପ ଆ ସମସ୍ତ ହୁଁ ହଁ। ହ ତାପରେ ତାପ ଶଷର ଏସ୍ଲ
ଯା ହଉ ତମେ କେତେ ବଢିଆ ରଜ ସେ ପୁରା ବଢିଆ ରେ
ଆଉ ତମ ଆଡେ କେମିତି କରୁଛନ୍ତି ତମେ ଟିକେ
ଆଉ ଆମେ ଆମେମାନୋନ ଗୋଟେ ଜାଗାରେ ମାନେ ସମସ୍ତେ ଝିଅମାନୋନେ ଗୋଟେ ଜାଗାରେ ଏକାଠି ହଉ ଏକାଠି ହେଇକି ତାପରେ ଆମର ଚାନ୍ଦା ଚାନ୍ଦା ସମସ୍ତଙ୍କୁ ମଗାଯାଏ ତାପରେ ଆମର ଭୋଜି ହୁଏ ଦୋଳି ଦୋଳି ଖେଳ ହୁଏ। ସେ ଦୋଳିରେ ଫୁଲ ପତ୍ର ସବୁ ଲଗେଇକି ସୁନ୍ଦରରେ ସଜାଯାଏ ତାପରେ ଆମର ଯ ଉରେ ଦୁଇ ବନ୍ଧରେଇ ଥାଏ ପଟା ପକି ତଳେ ଆଉ ତର ଦୁଳି ବି ଯଦି କାଠରେ ବି କରାଯାଇଥାଏ ତାପରେ ଆଉ ଗୋଟେ ସିଢ଼ି ପକେଇକି ବି ଦୋଳି କରାଯାଇଥାଏ ତାପରେ ଆଉ ଗୋଟେ ରାମଦୋଳି ଯେମିତି ହୁଏ ସେମିତିର ବି କରାଯାଇଥାଏ ଆମର ସବୁ ପ୍ରକାରର ତରି କରାଯାଏ। ତାପରେ ଏ ଯୋଉ ଅ କଣ କୁହନ୍ତି ରଜରେ ପାନ ପୋଡ ପିଠା କେତେ ପ୍ରକାରର ମଣ୍ଡା ପିଠା କାକରା କେତେ ପ୍ରକାରର ପିଠା ସମସ୍ତେ କରିଦିଅନ୍ତୁ ଘରେ ତା ପାଇଁ ଘର ଘର ବୁଲି ବୁଲି ଆମେ ଝିଅମାନେ ସବୁ ସେଦିନ କିଛି କଣ କରନ୍ତୁନି ଖାଲି ଝିଅମାନଙ୍କୁ ବୁଲି ବୁଲି ଖାଆନ୍ତି ପିଇଅନ୍ତି। ଶୁଅନ୍ତି ଆଉ ଖାଲି ପାଦରେ ବି ଚାଲନ୍ତିନି କଦଳୀପଟରେ ଚାଲନ୍ତି ତାପରେ ସେ ଦୋଳିଟାରେ ଝୁଲନ୍ତି ତାପରେ ସେଠି ଗୀତ ଫୀତ ବଜେଇକି ଝିଅ ପିଲାମାନେ କରନ୍ତି ପ ପିଲାମାନେ କିଏ ତାସ କିଏ ଲୁଡୁ କିଏ ଚେସ୍ ଏମିତି ଖେଳୁଥାନ୍ତି କବାଡି ଝି ପିଲାମାନେ ତୁଚି ମାନେ ଏମିତି ସବୁ କେତେ ମାନେ ଯିଏ ଯାହା ସେଦିନ ସେଦିନ କାହାକୁ କାମ କରିବା ମନେ ମା ଟିକି ଯେ ବସୁମତିୀ ସ୍ନ ବସୁମତୀ ସ୍ନାନ ପରେ ଯାଇଏ ସମସ୍ତେ କାମ କରିପାରିବେ ସେଦିନ ମାନେ ମାଟି ବି ଖୋଳା ହେବନି କାମ କରାହବ। ନି ଝିଅ ଯର ଘରେ ରହିବେ ଝିଅ ମାନେ ତ କିଛି ଟୋଟାଲ କାମ କହିବେନି ତାପରେ ସେଦିନ ଖାଲି ବଡ଼ରେ ଅଳତା ପାଉଁଜି ଶାଢ଼ୀ ଚୁଡ଼ି ପିନ୍ଧିକି ଖାଲି ସେଦିନ ଦଳି ଖେଳି ପୋଡ଼ପିଠା ଖାଇବେ ପିଠା ପିଠା ମିଠା ଯେତେ ଯାହା ସବୁ ଏସବୁ ସବୁ ଖାଇବେ ଭୋଜି ହେବ ଭୋଜିରେ ଯାହାବ ରୋଷେଇ ଥିବ ସେଇଟା ଖାଇବେ। ରହିବେ ଆଉ। ହଁ କିଏ ତାପରେ ଆହୁରି ଯାହା ବି ଗାଁର ଝିଏ ରହିଲେ ଅନ୍ୟମାନୋନ ସମସ୍ତେ ବି ଏଇଟା କରିବା ପାଇଁ ସହଜ ସହଯୋଗ କରନ୍ତି ନହେଲେ ଆଉ ଝିଅ ମାନେ ହିଁ ସେତିକି କରିପାରିବେ କି ସେତିକି ମଜା ମସ୍ତି ସେ ମାନେ ତିନି ଦିନର ରଜମହଲ ଗୋଟେ ଅଲଗା ପ୍ରକାର ହେଇଥାଏ ମାନେ ସେ ଯଉଟା କହିହବନି ସେ ଟାଇମ ରେ ଏତେ ଖୁସି ଲାଗେ ଏତେକ ସେମାନେ ତାପରେ ଯୋଉମାନେ ବି ଝିଅମାନୋନ ବାହାରେ ବି ଥିଲେ ସେମାନେ କିଛି ନହେଲେ ବି ରଜ ବଳକୁ ପଳେଇ ଆସନ୍ତି। ତାପରେ ରୋଜରେ ଯାତ୍ରା ବି ହୁଏ ଯାତ୍ରାରେ ସେଠା ଏମିତି ସବୁ ପ୍ରତିଯୋଗିତା ହୁଏ ଏମିତି କହିବାକୁ ଗଲେ ରଚନା ରଚନା ଗୀତ ନାଚ ତାପରେ ପକୁର ଟା ଏମତି ସବୁ ହେଇଥା ଯିବ। ହୋଇଥିଲେ ତାପରେ ସେମାନଙ୍କୁ ସମସ୍ତଙ୍କୁ କଣ ତାଙ୍କର ଇଏଟା ଦିଆ ହେଇଯାଏ ତାପରେ ଯାହାବି କଣ ଫ୍ରିଜ ନହେଲେ ଟିଭି ଏମିତି ସବୁ କଣ କଣ ପ୍ରାଇଜ ରଖାଯାଇଥାଏ ତାପରେ ସେଇଟା ସେମାନଙ୍କୁ ଦିଆଯାଏ ତାପରେ ନା। ଯଉ ଭିତରେ ପୁରୁରା ଗାଁ କଣଙ୍କୁୁଥିବ ସେବେଳେ ସେତେବେଳେ ସେ ତିନି ଦିନ ପୁରା ମାହୋଲ ପୁରା ଗାଁର ମାହୋଲ ପୁରା ଗୋଟେ ଅଲଗା ପ୍ରକାର ହେଇଥାଏ ଆଉ ମାନେ ଗୋଟେ ସେ ତିନି ଦିନ ଯାଏ ଲୋକମାନେ ଏତେ ଖୁସି ଥାଆନ୍ତି ଖାସ୍ କରି ତ ଝିଅ ଝିଅମାନେ ସେ ତିନି ଦିନ ବହୁତ ପଛିଥାନ୍ତି ତା ଏ ରଜ ଟା ସବୁଆଡ଼େ ତ ଏମେତି ଏତେ ବଡ଼ ଘରରେ ପାଳନ କରାଯାଏ ନାହିଁ କିନ୍ତୁ ଗୋଟେ ଗେ ଗୋଟେ ଗାଁ ଏମିତି ଅଛି କି ବହୁତ। ଯେ ପାଳନ କରାଯାଏ ତା ରଜଟା ଏ ରଜଟାକୁ ଗୋଟେ ମାନେ ଏଟା ଆଉ ବସ୍ତୁକୁ ଥରେ ତ ବୋଲି ଏତେ ଭଲରେ ଗୋଟେ ପାଳନ କରାଯାଉ ଯେ ନେ ସେଟା ମନେ ରହିଛିବ। ସେଇଟା ହ ସବୁ ଝିଅ ମୁ ମୋ ଯିଏ ଛୁଆଡେ ଥିଲେ ସମସ୍ତେ ଗାଁକୁ ଆସନ୍ତି ସେଇଗୁଟା ଗୋଟେ ଅଲଗା ଲାଗେ ଆଉ। ଗତେ ଚାହା ହେଲେ ବି ରଜ ନହେ ସବୁଠୁ ଅଲଗା। ତାପରେ ଆସିକି ସବୁତ ଇମିତି ହୁଏ। ରେ ସମସ୍ତେ ସିଏ ଝିଅ ବୋଉ ମାନେ ମ ଯ ବ ସେମନେ ବମତ ସେମାନେେ ଡରଲା ଭନ୍ତି ଆଉ ମାନେ ସେ ଟାଇମ ଗୋଟେ ନହେ ଏତେ ଖୁସି ଲାଗେ ସେଟା ମତେ ମତୋଗେ କି ଏତ ଶୀଘ୍ର ତିନି ଦିନ ର ପାଳନ କର। ମତ ଏତେ ଶୀଘ୍ର କେମିତି ରଜ ସରିଗଲା ସେମତି ମାନେ ନିଜକୁ ଭାବନା ଆସେ କିନ୍ତୁ ମାନେ ବହୁତ ଶୀଘ୍ର ସରିଗଲା ପରିକାର ଲାଗେ ଏତେ ମଜମସ୍ତି ରାତିରେ ଦିନଡିରେ ପୋଚି ପୋଚି ଖେଳି ସବୁ ଖେଳୁଥିଲୁ ପୁଣି ରାତିରେ ମେଲୋଡି। ଚାଟାରା ସବ ଖାଲି ଝିଅ ମାନେ ଖାଲି ବୁଲିକି ହିଁ ଥିବେ ଆଉ କିଛି ନାହିଁ ମଜା ମସ୍ତି କରିକି ଥିବେ ତାପରେ ସେ ତିନି ଦିନ ପଳେଇଲେ ଆଉ ଯେମିତି ଆମର ମାନେ ସବୁଦିନ ଯେମତି ଅ ଘରୁ ଆଉଥରେ ସେମିତି ଫେରିଯାଏ ତିନି ଦିନ ଆଉଥରେ ସେମିତି ମନେ ରହିଯାଉ ଆଉ। ଦମ୍ପଟ ଏମିତି ଯାତ୍ରା ଫାତ୍ରା ହୁଏ କି ନାଇ ରଜରେ
ନ ଭୋଜି କରଛଉ ଯଥା ଯାତା ନହେଲେ ବି ବହୁତ ଭଲ କରୁ ଆଉ।
ଫଟ କଥା। ନାଇଁ ଏଇଟା ଟିକେ ଯାହା ହେଲେ ବି ବର୍ଷକୁ ଥରେ ବୋଲିକି ଯେମିତି ହିଁ କରିବା କଥା ହେଲାଣି। ହୁଁ ସେ ଟ ତ ଆଉ ଜାହେଲେ ବି ବହୁତ ତା ଥରେ କହିଲା ବେଳେ ଆଉ ଯେମିତି ହେଲେ ବି ଗୋଟେ ଝିଅ ପିଲାମାନଙ୍କୁ ପର୍ବ ବୋଲି କୁହାଯାଏ ସେଇଟାକୁ ସେବେଠୁ ଚାଷବାସ ଯାହା ସବୁ ଆରମ୍ଭୁ। ବୋଲି ବି କୁହାଯାଏ। ତଳି ପକାଯାଏ ଗାଁ ଗାଁ ଗୋଟେ। ଉପରେ। ହୁଁ ହଉ ରହିଲି।
ହଁ।